ଆଜ୍ଞା କଣ କରୁଥିଲେ ଏବେ?
ଆଉତ ଖାଇ ପିଇକି ଟିକେ ରେଷ୍ଟ ନଉଚୁ ଆଉ।
ଆପଣଙ୍କୁ କଣ କଣ ସବୁ ଆସିଚି ମାନେ ପିଠାପଣା କଣ ସବୁ କରିଆସିଛି?
ହୁଁ ପିଠାପଣା ଚକୁଳି ପିଠା ଆଉ ମଣ୍ଡା ପିଠା, କାକରା ପିଠା, ପୋଡ ପିଠା ଆଉ ଆମ ତ କଣ ଗୋଟେ ଏଠା ଅଛି ବି ଆସିଚି ଆଉ। ନିମିକି ଆସିଚି ଆରିସା ପିଠା ଆସିଚି। ଆଉ ଯଉ ଛୁ ଛୁଞ୍ଚି ପତ୍ର ଗୋଟେ ପିଠା ହେଇଚି ତାକୁ ଆସିଚି।
ଆଚ୍ଛା ଛୁଞ୍ଚି ପତ୍ର ପିଠା ସେଇଟା କେମିତି କରନ୍ତି?
ହାଁ ହାଁ! ସେଇଟା ବି ଆମର ଯୋଉ ବିରି, ଚାଉଳ ଚାଉଳ ଟିକେ ଆଣ ଟିକେ ଅଧିକ ଆଉ ବରି ଟିକେ କମ୍। ପତ୍ରା ପୁରା ପତଳା କରିକି ଆଣଟା କରିଦେବେ ପାଣି ଅଟା ପୁରା ପତଳା କରିକି ଆଣ କରିବେ। ତାକୁ ଖଦ୍ରା କରି କି ଆଣଟା ସରିଲା ପରେ ତାକୁ ହଉ ଡଙ୍କିରେ ଅଳ୍ପ ଟିକେ ନେବେ ଉଁ ଡଙ୍କି ନହେଲେ ଆମର ଯୋଉ ରହୁଚି କପଡା। ଆଗରୁ ତ କପଡାରେ କରିଥିଲେ ଏବେ ତ ବ୍ରଶ ଆସି ଯାଉଚି। ଏଁ ତାକୁ ଏମ୍ତି ପ୍ଲସ୍ ଟାଇପର ଟାଇପର ଏମିତି ଟାଇପର ଦି ପଟେ ଏମତି ଦେବେ ମଝି ତା ମଝିରେ ତାକୁ ନଡ଼ିଆ ପୁର ଦେଇ ଦେଇେକି ତାକୁ ଏପଟ୍ ସେପଟ ଆଉ। ତାପରକୁ‌ ତାପରକୁ କ୍ଲୋଜ କରିଦେବ ବନ୍ଦ କରିଦେ ବନ୍ଦ କଲା ପରେ ନୋଟଇଦେବେ। ସେବଟା ଚାରିି କଣିଆ ହେଇକି ପଠା ବନିଯିବ।
ଆଚ୍ଛା ଆଚ୍ଛା। ହଁ! ମୁଁ ତ ଜାଣିନଥିଲି ଏଟା ମୁଁ ଜାଣିନି କି କେବେ ଖାଇନି। ଏଇଟା ଆପଣଙ୍କଠୁ ପ୍ରଥମ ଧର ଶୁଣିଲି।
ଓହୋ ଆଉ ତାର ଆଉ ପିଠା ଆସିଚି ମୁଗ ପୋଳି। ହଁ! ମୁଗ ପୋଳି ମୁଗ ଗୋଟେ ମୁଗ ଯୋଉ ଗ୍ରୀନ୍ ମୁଗ୍ ଆମର ଯଉ ଆସଚନ୍ତି। ମୁଗ ଯୋଉଟା କହୁଚନ୍ତି ଆମେ ସେଇ ମୁଗ ତାକୁ ତାକୁ ଆମେ ଯିଏ ଫାଳ କରିଦବା ପେସରେ ବେସିକି ଫାଳ କରଦବା‌ ଫାଳ କରିକି ତାକୁ ଚୋପା ଟିକେ ଉଁ ପାଛୁଡି କିରି ଚୋପା ପଳେଇବ। ତାକୁ ଭେଦେଇ ଦବା। ଦି ଦି ଘଣ୍ଟା ତିନି ଘଣ୍ଟା ଟିକେ ଭେଦେଇ ଦବା ତା ସହିତ ଅଳ୍ପ କିଛି ଅରୁଆ ଚାଉଳ ପକେଇ ଦେଇେଇଥିବା ମାନେ ଯେତିକି ବିରି ଆ ମୁଗ ଆମେ ନେଇଥିବା ତାର ହଁ ଅଧା ଆଉ ଚାଉଳ। ଆରୁୁଆ ଚାଉଳ। ତାକୁ ଭେଦେଇ ଦବା ଭେଦେଇ ଦେଲା ଧୋଇକି ଚୋପା ଛାଡିିବ ନା ଯେହେତୁ ଆମର ଗୋଟା ମୁଗ ଟା ଥିଲା। ତାକୁ ଧୋଇକି ଚୋପା ଛଡେଇଦବା ତାକୁ ପରିଷ୍କାର କରିଦେଲା ଏପଟେ ଆମେ ତାକୁ ଗ୍ରାଇଣ୍ଡିଙ୍ଗ୍ କରିବା ଗ୍ରାଇଣ୍ଡିଙ୍ଗ୍ କରି ସାରିଲା ପରେ ତାକୁ ବେଶୀ ପାଣି ଟିକେ ଦବାନି ଅଳ୍ପ ପାଣି ଦେଇକି ଗ୍ରାଇଣ୍ଡିଙ୍ଗ୍ କରିବା ତା ଦେହରେ ଆମେ ହୁଁ- ନଡିଆ କଟା ନଡିଆ ଆଉ ଅଳ୍ପ କିଛି କୋରା ନଡିଆ ତାସହିତ କାଜୁ ଟିକେ ଆଉ ଅଳ୍ପ କିଛି ଗାଜର୍ ତା ସହିତ ଗୁଡ, କଦଳୀ ଛେନା ସବୁ ପକେଇକି ତାକୁ ଗୋଳେଇବେ ଗୋଳେଇକି ଗଡେଇରେ ତେଲ ଉଁ- ଗୋଟେ ଚାମଚ୍ ପକେଇକି ତା ଦେହରେ ଗୋଟେ ଡଙ୍କି ନ ଦେଇ କି ତାକୁ ଘୋଡେଇ ଦବା ଟିକେ ସିଜି ସାଇଲା ପରେ ନଉଟେଇ ନଉଟେଇ ଦବା ଆରପଟରେ ସିଜି ଗଲା ପରେ ତାପରେ ଆମର ପିଠା ବନିଯିବ ଆଉ।
ମାନେ ସିଜେଇକି କରନ୍ତି ତାହେଲେ?
ହଁ କଡେଇ ରେ ଆମେ ତେଲ ପକେଇକି ବସେଇଦବା ଦି ଡଙ୍କି ଦେଇ କି ଦି ଚାମଚ ଦେଇକି ଘୋଡେଇ ଦେଲେ ପରେ ଟିକେ ସିଜିଗଲେ ତାପରେ ତାକୁ ନଉ ଟେଇଦବା ସେକର ପଟ ହେଇଯିବ ହେଇଗଲା ପରେ ବାହାରିବ ଆଉ ବହୁତ୍ ବଢିଆ ଟେଷ୍ଟ୍ ଲାଗିବ। ମତେ ତ ସେ ପିଠାଟା ବହୁତ୍ ଭଲ ଲାଗେ।
ମୁଗରେ ବରା କରନ୍ତିି ଜାଣିଚନ୍ତି?
ହଁ ମୁଗରେ ବରା ବି କରନ୍ତି। ଏ ଆଉ ମୁଗରେ ଆଉ ଚକୁଳି ବି ଗୋଟେ କରନ୍ତି ମୁଗରେ।
ହୁଁ- ମୁଗ ରେ ବରା କେମିତି କରନ୍ତି ଜାଣିଚନ୍ତି?
ନାଇଁ ସେଇଟା ଜାଣିନି କେମିତି କରନ୍ତୁ କୁହନ୍ତୁ?
ନାଇଁ ସେଟା ମୁଁ ବି ଜାଣିନି କିନ୍ତୁ ମତେ ଖାଇବାକୁ ଭଲ ଲାଗେ ମୁଁ ହୁଁ ମୁଁ ଏତେ ବି ଜାଣିନି କିନ୍ତୁ
ଆଁ -ହଁ ବୁଟରେ ବରା କରନ୍ତି ତ କରିଚି।
ହୁଁ-ହୁଁ ଆଉ ବୁଟ ରାକୁ ତ ଭିଜେଇ ଦେଇକି ବୁଟ ଗୁରା ତ ଜାଣିଚି ମୁଁ ବି।
ନା ମୁଗରେ ବରା ମୁଁ ତ କେବେ କରିନି କିନ୍ତୁ ମୁଗରେ ଯଉ ଚକୁଳି ଯଉ ବନାନ୍ତି ଯଉ ପିଠା ଟାଇପ୍ ର କରନ୍ତି ତ ଯଉ ପିଆଜ ଉଁ- ଉଁ- ଆମର ପରିବା କିଛି କ୍ୟାପ୍ସିକମ୍ ହଉ କି ବିନ୍ସ୍ ହଉ ସବୁ ଭେଜିଟେବୁଲ୍ ଆମେ ଯାହା ବି କିଛି ପକେଇକି ତାକୁ ଆ ହୁଁ- ତାପରେ ଚକୁଳି ଟାଇପ୍ ର ବନାନ୍ତି ତାକୁ ବନେଇଚି କିନ୍ତୁ କି ମୁଗ ବରା କେବେ ବନେଇନି।
ହଁ ଆଉ ପୋଡପିଠା କେମିତି ବନାନ୍ତି?
ପୋଡପିଠା ଆମର ପୋଡପିଠା ଦେହେତୁ ଚୁଲିରେ କଲେ ବେଶୀ-ବେଶୀ ଟିକେ ଭଲ ଲାଗେ ଏବେ ତ ସବୁ ଗ୍ୟାସ୍ ରେ ବନେଇ ଦଉଚନ୍ତି କିନ୍ତୁ ଆମ୍ ପୋଡପିଠା ଆମେ ଚୁଲି ରେ ବନାଉ-ହଁ। ଚୁଲି ରେ କରି ଆସିଚି? ଚୁଲିରେ ଆମେ କେମତି କରୁ କି ଆ-ଆଗେ ଫାଷ୍ଟେ ଚାଉଳକୁ ବ ବତୁରେଇକି ଅରୁଆ ଚାଉଳ କୁ ବତୁରେଇକି ତାକୁ ଚୁନା କରିଦବୁ ଚୁନା କରି ସା ଇଲା ପରେ ତାପରେ ପାଣି କ ପାଣି ଦେଇକି କଡ଼େଇ ରେ ପାଣି ଦେଇ କି ବସେଇବ ଉଁ ଚୁଲିରେ ପାଣି ଦେଇ ବସିଲା ବେଳକୁ ସେ ପାଣିରେ ଗୁଡ, ନଡିଆ, ତେଜପତ୍ର, ଗୁଜୁରାତି ଆଉ ବାଦାମ ମଞ୍ଜି, କାଜୁ
ହୁଁ।
ଉଁ ଆଉ ଏତେ ସବୁ ବତେଇ ଦିଏ। ଉଁ ପକେଇକି ତାକୁ ଆଗେ ପକେଇବ ପାଣିରେ ତାପରେ ଚାଉଳ ଚାଉଳ ଚୁନା ଯୋଉ କରାହେଇଥିବ ସେ ଯୋଉ ଚୁନା କୁ ପକେଇକି ଜନ୍ତା ହବ। ସେ ପାଣିରେ ଜନ୍ତିକି ଜନ୍ତା ତାପରେ ତାକୁ ଖୋଲା ହବ ତାପରେ ପତ୍ର ଦିଆହବ। ଉଁ ଯୋଉ କଦଳୀ ପତ୍ର ଘିଅ ଗୁଆ ଘିଅ ଟିକେ ମରା ହବ ପତ୍ରରେ ଗୁଆ ଘିଅ ହଁ ଭାସ୍ନା ହବ ଗୁଆ ଘିଅ କଦଳୀ ପତ୍ରରେ ମରା ହବ। ତାକୁ ତାପରେ ସେଇ ଜନ୍ତା ଯୋଉ ଜନ୍ତୁଆଣୀ ହେଇଥିବ ସେ ତାକୁ ନଦା ହବ।
ହଁ।
ନଏଲେ ହେଇକି ସେ ଯୋଉ ଶାଳୁ ପିଏ ଯୋଉ ଶାଗୁଆନୀ ପତ୍ର ଥାଏ
ଆଜ୍ଞା ସାଗୁଆନୀ ପତ୍ରରେ କରାହୁଏ କି ଆପଣଙ୍କର?
ହଁ ଶାଗୁଆନୀ ପତ୍ର ଟା ଦେଲେ ଟିକେ ପତ୍ର ଟା ମୋଟା ଆସେ ତ ପି ତା ନାଇଁ ନିଆଁ ଟା ଯୋଉ ଉପରେ ଦିଆହବ ସେ ପୋଡିବନି। ତ କଦଳୀ ପତ୍ର ଲୋକ ବେଶୀ ଦିଅନ୍ତି କଦଳୀ ପତ୍ର ଆଉ ହଁ କଦଳୀ ପ ହଁ ଶାଳ ପତ୍ର ଦିଅନ୍ତି ଆଉ କାହିଁକି ନା ଶାଗୁଆନୀ ପତ୍ର ଟା ଟିକେ ମୋଟାଳିଆ ସେ ଯେହେତୁ ଆମର ନିଆଁ ପୋଡିବନି ବୋଲି ଜଲଦି ଏଣେ ତେ ବେଶୀ କରି ଆଟଲାଷ୍ଟି ଯୋଉ କଦଳୀ ପତ୍ରରେ ଦିଅନ୍ତି। ସବୁଠି ମିଳୁଚି କଦଳୀପତ୍ର ଦିଅନ୍ତି। ଆଉ ତଳେ ପତ୍ର ଦେଇ ଦେଇକି ତାପରେ ଜନ୍ତୁଆଣି ନଦି ଦେବେ।
ହୁଁ।
ତୁଆଣୀ ନଦି ସାରିଲା ପରେ ତାପରେ ପୁଣି ପତ୍ର ଦେଇ ଦେଇ କି ଆମେ ନିଆଁ ଟା ପୁଣି ତା ଉପରେ ଦବା ନା ଏତୁ କରି ପତ୍ର ତା ତା ଉପ ପରେ ପୁରା ଆଁ ଗୁଆ ଘିଅ ଦେଇକି ତା ଉପରେ ପତ୍ର ଟାକୁ କଦଳୀ ପତ୍ରକୁ ଘୋଡେଇ ଦେଇକି ତାପରେ ଆମେ ତଳୁ ନିଆଁ ଦେ ଆଣିକି ତା ଉପରେ ଥୋଇ ଦଉ।
ହୁଁ।
ଏ ଦେଲା ପରେ ଉପ ତଳେ ଟିକେ ଜାଳ ହବ ଉପରେ ନିଆଁ। ଆଉ ଦି ପଟ ଟା ହେଲେ ପିଠା ଟା ଭଲସେ ସିଝିଯାଏ।
ଆଜ୍ଞା ସେଟା ପାଖାପାଖି କେତେ ଟାଇମ୍ ଲାଗେ କେତେ ସମୟ ଲାଗେ ଏ ସିଝିବା ପାଇଁ?
ଉଁ ସିଝିବା ପାଇଁ ଏ ତ ଗାଁ ଗାଉଁଳିରେ ପିଠା କୁ ବସେଇ ଦେଇକି ନିଆଁ ଉପରେ ଦେଇ ଦିଅନ୍ତି ତଳେ ଟିକେ ଅଳ୍ପ କିଛି ସମୟ ପାଞ୍ଚ ଦଶ ମିନିଟ୍ ଯିକେ ଜାଳ ଦେଇ ଦିଅନ୍ତି ଅଳ୍ ଳ୍ପ ଟିକେ ଟିକେ ତ ରାତିରେ ସଞ୍ଜରେ ବସେଇ ଦିଅନ୍ତି ସକାଳୁ ଖୋଲନ୍ତି।
ହଁ ହଁ
ଗାଁ ରେ ସକାଳୁ ଖୁଲନ୍ତି ଯୋଉ ରଜ ହୁଡ ପିଠା କୁହନ୍ତି ରଜ ଦିନ ଚାରି ଟା ସନ୍ଧ୍ୟା ବେଳକୁ ବସାନ୍ତି ସକାଳୁ ତାକୁ ଖୋଲିକି ଛାଡିକି କାଟନ୍ତି। ଆଉ ଏବେ ତ କରିଦଉଛନ୍ତି। ପୁଣି ଘରେ ଗ୍ୟାସ ରେ ପ୍ରେସର ରେ ଏମ ଗଡିି ଏମିତି କରିଦଉଛି।
ନାଇଁ ସେତେବେଳେ କଣ କହିଲେ? ମାନେ ଏ ଯୋଉ ଚୁଲିରେ କରନ୍ତି କି ସେଇଟା ରାତିରେ ସେ ଯୋଉ ଦେଇ ଦିଅନ୍ତି ନିଆଁ ତାପରେ ଅ, ନିଆଁ ଟା ବାହାର କରିକି ପୁଣି ଉପରେ ଦେଇଥାନ୍ତି ନା ତ ଅ, ନିଆଁ ଟା ପୁରା କମି ଯାଇଥାଏ ଧୀରେ ଧୀରେ କମିଯାଏ ପୁରା।
ପୁରା କମିଲା ଯାଇକି ସକାଳୁକୁ ଝାଡି ଝୁଡାଇକି ତାକୁ ବାହାର କରିକି କାଟନ୍ତି। ଇଏ ତାର ଯୋଉ ମଜା ଏବେ ତ ସେ ଗ୍ୟାସ୍ ରେ କଲେ କଣ ସେ ଟେଷ୍ କିଏ ଆସିବେ କି? ତ ଭଲ ଲାଗୁଚି, ହେଲେ ବି ଚୁଲିରେ କଲେ ଟିକେ ଭଲ ଲାଗେ।
ହୁଁ, ହଁ। ସେଇଟା ଯଦି ଏ ଯଦି କା ନିଆଁ ଟା ଚାଲୁଥାନ୍ତା ସେମିତି ହୁଁ ରାତି ଯାକ ତାହେଲେ ପୋଡ ପିଠା ଟା ପୁରା ପୁଡିଯାଆନ୍
ହଁ ନା ରାତି ସାରା ନୁହଁ ଯେହେତୁ ନିଆଁ ଟା ଦିଆ ହେଇଥିବ ସେଟା ଧୀରେ ଧୀରେ ବି ଧୀରେ ଧୀରେ ନିଆଁ ଟା କମି ଯିବ ନା? ଲିଭିଯାଏ ଆଉ। ସେମିତି ଥାଏ ସକାଳୁ ଖୁଲନ୍ତି ଆଉ। ତ ସିଝି ଯାଇଥିବ ଦି ଘଣ୍ଟା ପରେ ଲିହ ନିଆଁ ଟା ତ ଲିଭିଯିବ। ତ ସିଝି ଯାଇଥିବ ସେଉରା ଆଉ ରାତିରେ ଆଉ କଣ ତାକୁ ଖୋଲିବେ କି। ତ କେହି ଖାଇବାର ନଥାଏ। ବୋଉ ଟିକେ ସକାଳୁ ବୁଲନ୍ତି ଆଉ।
ହଁ ତାର ଗୋଟେ ଅଲଗା ପ୍ରକାର ବାସ୍ନା ଥାଏ କିନ୍ତୁ ଏବେ ଯୋଉ ହଉଛି ଏଟା ଏ
ସିଧା ଚୁଲିରେ ରୋଷେଇ କରିବେ ତାର ବାସ୍ନା ଆଉ ଟେଷ୍ଟ ଗ୍ୟାସ୍ ରେ କରିବ ଟି କେ ଯାହା ହେଲେ
ହଁ ହଁ ଅଲଗା ହଉଛି ଯାହାହେଲେ, ମାନେ ତାର ଗୋଟେ ବାସ୍ନା ଅଲଗା ହଉଛି।
ନା ଯାହା ହେଲେ ଚୁଲି ରେ କରିବା ତାର ବାସ୍ନା ଖାଇବ ଯାହା ଖାଇବ ଶାନ୍ତି ଲାଗିବ।
ହଁ ଆପଣଙ୍କ ଚୁଲିରେ ରାନ୍ଧିବାକୁ ଭଲ ଲାଗେ ନାହିଁ
ହଁ ଚୁଲି ତ ଅଛି। ଯଦି ଚୁଲିରେ ରାନ୍ଧିବାକୁ ଭଲ ଲାଗେ। ଯିଦି ଚୁଲିରେ ତୋର କାଠ ଟା ଭଲ ଥିବ ଜଳୁଥିବ ତାହେଲେ ଭଲ ଲାଗେ। ଯଦି ତୋର ଓଦା କାଠ ଥିବ ଟିକିଏ ନ ଜଳିଲା ତାହେଲେ ଟିକେ ତ କଷ୍ଟ ଲାଗିବ ଧୂଆଁ ହେଲେ। ଆଉ ସେ ବେଲେ ବେଲେ ହେ କନା ନହେଲେ ଚୁଲିରେ କରିବାକୁ ଭଲ ଲାଗେ।
ହଁ କିନ୍ତୁ ଆଜିିକାଲିର ଛୁଆମାନେ ଆମେ ମାନେ ମୁଁ କହୁଛି ମୋତେ ଚୁଲିରେ ରାନ୍ଧିବା କହିଲେ ମୋତେ ରାଗ ଲାଗେ। କାରଣ ମୁଁ ଜାଳିପାରେନି ଚୁଲି ସେ ଧୂ- ଧୂଆଁ ହୁଏ ପୁଣି।
ପାରେନି ନା ମୋତେ ବି ମାନେ ଯା- ଯଦି ଜଳୁଛି ଚୁଲି ତାହେଲେ ଠିକ ଅଛି। ମୁଁ ଯେ ମୁଁ ବି ଜାଳି ପାରେନି। ଚୁଲି ମୁଇଁ ଲଗେଇ ପାରେନି ମୁଁ ବି ଜାଳି ପାରେନି। ତ ଶାଶୁ ଲଗେଇ ଦିଅନ୍ତି। ମୁଁ ଯା ଙ୍କୁ ଆସିଛି ସିଏ ଭଲ ଲଗେଇ ଦିଅନ୍ତି ଚୁଲି। କିନ୍ତୁ ଆ, ମୁଁ ଯେ କରିବି ଚୁଲିରେ ନ-ଲଗେଇକି ଜାଳି ପାରିବିନି। ଯଦି ନ ଜଳିଲା ତାହେଲେ ଗ୍ୟାସ୍ କୁ ଟେକିକି ଧରିକି ପଳି ଆସ।
ହୁଁ, ହଁ।
ଆଉ ଯଦି ଜଳିଲା ତାହେଲେ ଆରାମସେ କରିବେ ଭଲ ଲାଗେ କରିବା ପାଇଁ। କାହିଁକିନା ଚୁଲି ଯେହେତୁ ବାହାରେ ତ ଫାଙ୍କାରେ ପବନ ଦଉଥିବ ବସିକି କରିବା ପାଇଁ ଭଲ ଲାଗେ।
ହୁଁଁ, ହଁ।
ଯୋଉ ମେନ୍ ହେଲା ଚୁଲିର ଜାଳ ଟା ହଁ ଠିକ ଅଛି।